ହ୍ୟାଲୋ। ହ ଆଜ୍ଞା ହଁ ଆଜ୍ଞା ଭଲ ଅଛନ୍ତି?
ହଁ ଭଲରେ ଅଛି। ଆପଣ କେମିତି ଅଛନ୍ତି?
ହଁ ଆଜ୍ଞା ଚାଲିଛି ଠିକ୍ ଠିକ୍। ଠିକ ଅଛି ଆଉ ଆପଣ ଆପଣ ପରିବାର ଲୋକ।
ହଁ ଆମ ପରିବାର ଲୋକ ଭଲରେ ଅଛନ୍ତି। ମୋ ବୋଉ ଭଲ ଅଛି ବାପା ଭଲ ଅଛନ୍ତି ଆମ ଝିଅ ଭଲ ଅଛି ମୋ ଭାଇ ବି ଭଲ ଅଛି। ସମସ୍ତେ ଭଲରେ ଅଛନ୍ତି ଜଗନ୍ନାଥ ଦୟାରୁୁ ଆମେ ସମସ୍ତେ ଭଲରେ ଅଛୁ। ଆଉ ଆପଣଙ୍କ ପରିବାର କେମିତି?
ହଁ ସବୁ ଜେଜେମାଙ୍କ ବୟସ ହେଲା ଟିକେ ଏ ଥଣ୍ଡା ଜର ଟିକେ ହୁଏ। ଦିଦି ଆଉ ସବୁ ଘରେ ସମସ୍ତେ ଭଲ ଅଛନ୍ତି। ସମସ୍ତେ ବ୍ୟସ୍ତ ବ୍ୟସ୍ତ ଥାନ୍ତି। ଆଉ। ଆପଣ ଆଜି କଣ ସକାଳେ ଜଳଖିଆ ଖରାବେଳେ ଆଜି ସବୁ କଣ ଖାଇବା କରିଥିଲେ ଆଜି
ହୁଁ ଖରାବେଳେ ହେଇଥିଲା ପୋଟଳ କୁର୍ମା ଟିକେ ହେଇଥିଲା ଆଉ ଡ଼ାଲମା ଟିକେ ହେଇଗଲା ଆଉ ସାଲଟ୍ ଟିକେ ହେଇଥିଲା ଇଏ ହେଉଛି ତାପରେ ଗରମ ଭାତ ହେଇଥିଲା ସେଟା ଖାଉଥିଲୁ ଆଉ ଏ ସଞ୍ଜ ଡା ସଞ୍ଜହେଲେ ହଉଚି ଟିକେ କଣ ଛଣାଛୁଣି କରିବ ବୋଲି କିଛି ପ୍ରୋଗ୍ରାମ୍ କରଛି ଦେଖିବା କଣ ହେଉଛି ନହେଲେ ଛାଣିବୁ
ଆଚ୍ଛା
ତମର ସଞ୍ଜବେଳେ କିଛି ପ୍ରୋଗ୍ରାମ୍ କରିଛ କି
ସନ୍ଧ୍ୟା ସମୟରେ ଆମର ସବୁଦିନ କିଛି ଯେମିତି କିି ଚୂରା ଟିକେ ଚୁଡା ଭଜା ଆଉ କେବେ ମିଠା ଥିଲେ ବୁନ୍ଦି ଟିକେ ଏମିତି ହୁଏ କିଛି ତେଲ ଜିନିଷ କିଛି ଖାଇବାତି ଛଣାଛଣି ହୁଏନି ଯାହା ଯଦି ଇଛା ଅଛି ବା ବାହାରୁ ଯାଇକି ଆଳୁ ଚପ୍ ସିଙ୍ଗଡା ଗାର ମସଲେ ଗାର ଜାରୁ ଆ ଖାଇଦିଏ ଆଉ ଆଜି ଆମର ହେଇଥିଲା ଆମର ପୋଟଳ ତରକାରୀ କାଲି ରାତିରେ ହେଇଥିଲା ଆମର ପୋଟଳ ବେସନ ଆଳୁ ଆପଣ ଶୁଣିିଥିବେ କି ନାଇଁ ସେଇଟା ଗୋଟେ ହୁଏ ସେଟା କେମିତି ହୁଏ ଆ ଆମର ବେସନ କୁ ଫାଷ୍ଟ ଗରମ ପାଣି କିମ୍ବା ଥଣ୍ଡା ପାଣିରେ ତାକୁ ବେସନକୁ ଗୋଳା ହବ ତାପରେ ଚୁଲି ଉପରେ କିମ୍ବା ହିଟର ଉପରେ ଗ୍ୟାସ୍ ଉପରେ ପାଣି ଗୋଟେ ଏ କଂସାରେ ଷ୍ଟିଲିରେ ବସେଇକି ତା ଉପରେ ଗୋଟେ ଛୋଟ ଚାଟିଆ ରଖାହବ ଏଇ ଯୋଉ ବେସନ ପେଷ୍ଟ କରାହେବ ତାକୁ ଗୋଟେ ପ୍ଲେଟ୍ ଉପରେ ରଖିକି ତାକୁ ପେଷ୍ଟ ସବୁ ପୁରା ଗୋଲ ଆକାର ଦିଆହବ ତାକୁ ଗୋଟେ ଅଣ୍ଡା ଯେମିତି ସିଝା ହୁଏ ସେ ଟାଇପିର ଗୋଟେ ସିଝିବ ପନ୍ଦରରୁ କୋଡିଏ ମିନିଟ୍ ବେସନ ସିଝିଲା ପରେ ବେସନକୁ ଯେମିତି ପନିରି ଯେମିତିି ପିସ୍ ପିସ୍ ହୁଏ ଏଇ ବେସନକୁ ପିସ୍ ପିସ୍ କରାହେବ ତାପରେ ତେଲ କଡେଇ ବସେଇକି ଏ ଜିରା ସୋରିଷ ଫୁଟଣ ପଡ଼ିବ ତାପରେ ଅଦା ରସୁଣ ପେଷ୍ଟେ ଏ ଯେଉଁ ଆମ ଘରେ ଅଦା ପଡ଼େ କିନ୍ତୁ ରସୁଣ ପଡେ ନା ତ ଅ ଟମାଟୋ ଟିକେ କେବେ ବଟା ହବ ନହେଲେ ଜଲ୍ଦି ଥିଲେ ଖାଲି ଟମାଟୋ ପକା ହବ ଅଦା ଟିକେ ଛେଚିକି କୁଟିକି ପକାହେଉଛି ଏବଂ ତାପରେ ସେ କଟିକି ଆଉ କଟିକି ପୋଟଳ ଏବଂ ଆଳୁକୁ ଟିକେ ଭଜା ହବ କାହିଁକି ନା ଯେତେ ପରିବାଟାକୁ ଭାଜିବେ ତାର ବାସ୍ନା ତାର ସ୍ଵାଦ ଟିକେ ଅଧିକା ଥାଏ ମୁଁ ସବୁ ମୋ ମାଆଙ୍କ ପାଖକୁ ଦେଖିଦେଖିକି ଶିଖିଦିଏ ତ ଏମିତି ତାପରେ ବହୁତ ପାଞ୍ଚ ମିନିଟ୍ ଟିକେ ଭାଜିଲା ପରେ ଅ ଟିକେ ଲାଲ୍ ଲାଲ୍ ଦୁଷେ ଏମ ସେଠୁ ଅ ସେ ବେସନ ଯାହା ପଡେ। ବେସନ ବି ଅଳ୍ପ ଭଜା ହବ। କାହିଁକି ବେସନ ବେଶୀ ଭାିଲେ ସିଝି ଯାଇଯିବ ନା। ସେ ଟିକେ ପୁଡା ବାସ୍ନା ହୁଏ। ତାର ଟିକେ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ ତାପରେ ଗରମ ମସଲା ଟିକେ, ଆଉ ବିନା ପିଆସ ଘରେୋଇ ଗୋଟେ - - ଆ ସ୍ପେଶଆଲ ମାଆଙ୍କ ଦ୍ଵାରା ମସଲା ହେଇଚି ଧନିଆ ଗୁଣ୍ଡ ସବୁ ପଡିକି- - ସିଏ ତାେଲେ ଟିକେ ପାଣି ଦିଆହବ ତାପରେ ସିଏ ବସେଇ ଦୀର୍ଘ ପନ୍ଦର ରୁ କୋଡିଏ ମିନିଟ, ଦେ ତାପରେ ତାରେ କସ୍ତୁରୀ ମେଥି, ଧନିଆ ପତ୍ର- - ଟେ ହୁଏ ଏଇଟା ଆମର ସବୁ ରାତିରେ ଟିକେ ତରକାରୀ ପାଇଁ ହୁଏ। ଦିନରେ ଆମର ଅ ବହୁତ କରି ଭଜା ହୁଏ। ତାପରେ ଡାଲମା ହୁଏ। ଆଉ ଆପଣ ଡାଲମା କରନ୍ତି।
ହଁ ମୁଁ କରେ ମତେ କେମିତି ଆସିଛି ମୁଁ ସେମିତି ଡାଲମା କରେ ଆଉ।
ଆଚ୍ଛା ଆଛା
ଆପଣଙ୍କୁ କେମିତି ଡାମା ଆସିଛି ମୋତେ ଟିକେ କହିଲେ ମୁ ବି ତମ ପରିବା ଟିକେ ରେଷ୍ଟ - - କି ବି ବନାନ୍ତି ଡାଲମା ରରେସିମ ଟିକେ ମତେ କହିଲେ କେମିତି ଭଲ ଲାଗେ?
ହଁ ଡାଲମା - - ମୁଁ ଯାହା ମୋ ମାଆଙ୍କୁ ଦେ ସି ସି ଦେ ଦେଖୁଛି ଏବଂ ଶିଶୁଚି। ଏ ହଉଚି ଡାଲମାରେ ସବୁ ପ୍ରକାର ପରିଆ। ଡାଲମାରେ ସବୁ ପ୍ରକାର ପରିବା କିଛି କିଛି ଏ କିଛି କିଛି ମାତ୍ରାରେ ଥାଏ। କେମତି ଅ ବିଲା - - ଆଳୁ କେତିକି ପଡିବ ତା ସବୁ ସେଇ ମାତ୍ରା ଦ୍ଵାରା ପରିବା ସବୁ କଟା ହୁଏ। କେତେ ଜଣ ଖାଇବେ ତାରେ ପରିଆ କଟା ସରିଲା। ପରିଆ କଟା ସରିଲା ପରେ ଆମେ ଡାଲମା ପ୍ରେସରରେ କରିଦୁ କାହିଁକି ଟିକେ - - ଏ ସମୟ ର ଦେଖିକି ପ୍ରେସରରେ ଉଁ - - ସବୁ ପରିବା ପତ୍ର ସିଝା ହବ। ସେଇଟାକୁ ଦୁଇଟା ହୁଇସିଲ ଆମର ହାଇ ରେ ଯାଏ ଗୋଟେ ଲୋ ରେ ହୁଏ। ତ ପରିବା ଟିକେ ଟାଣ ରୁହେ। ଟାଣ ରହିଲେ ସିଝିଯାଏ। କିନ୍ତୁ ଉପରେ ଟିକେ ଟାଣ ରହିଲେ ସିଏ ଆଉ ବେଶୀ ମିଶିବନି। ତ ତାହିଁରେ ପ୍ରେସରରେ ଡାଲି - - ହେଇଥିବ। ଡାଲି ପଡିବ, ପାଣି ପରିବା ପତ୍ର ସବୁ ପଡିକି ସିଝିବ ତାପରେ ତେଲ କଡ଼େଇ ବସିବ ତେଲ ଟିକେ ପଡ଼ିଲେ - - ଡାଲମାର ଗୋଟେ ସ୍ପେଶସିଆଲ ଛୁଙ୍କ ହୁଏ ଶୁଖିଲା ମରିଚ ଦ୍ଵାରା। ସେଟା ଛୁଙ୍କ ଜିରା ସୋରିଷ ତା ଏବଂ ବିରି ଯାଇ ସବୁ ପଡିକି ଗୋଟେ ଛୁଙ୍କ ହବ। ତାପରେ ସବୁ ପରିବା ସିଝିଥିବ - - ସେଇ ଛୁଙ୍କ ଟାକୁ ଗରମ ଛୁଙ୍କ ପୁରା ହାଉ ହାଉ ଆସୁଥିବ। - - ହାୱଡାକୁ ଡାଲମାରେ ପକା ହବ ସେ ତାକୁ ହେଠୀ ଘୁଡ଼ା - - ହେଇଯିବ ଘୋଡ଼ାଇବା ଦ୍ବାରା ଡାଲମାର ଗୋଟେ ଅଲଗା ପ୍ରକାର ବାସ୍ନା ଆସେ ତାପରେ ଅଛି - - କାଇଁ ଧନିଆ ଗୁଣ୍ଡ ଟିକେ ପକେଇ ପାରିବେ। ଏବଂ ଗୋଟେ ମୁଖ୍ୟ ହଉଚି। ଜିରା ଏବଂ ଶୁଖିଲା ମରିଚ ଟିକେ କଡେଇରେ ଭାଜିବେ। ଲାଲ ହେଲା ପର୍ଯ୍ୟନ୍ତେ ବେଶୀ କଳା ହେଲା ପଯ୍ୟନ୍ତ ଭାଜିବେନି। ସେଇଟାକୁ ଟିକେ ଗୁଣ୍ଡ କରିବେ। ଗୁଣ୍ଡ କରିକି ଉପରେ ଡାଲମା ଉପରେ ଜିରା ଏବଂ ଶୁଖିଲା ମର୍ଚ ଦେଲେ ବହୁତ ତାର ଭଲ ସ୍ମେଲ ଏବଂ ଆମର ମଙ୍ଗଳା ଦିନ ଟିକେ ମା ମଙ୍ଗଳାମ ପୂଜା ହୁଏ ତ ସେଇଟା ଟିକେ ଆମର ସବୁଦିନ ହୁଏ। ଡାଲମା ଭାତ ଆଉ ଆପଣଙ୍କ ସେପଟେ ଅ ଆଉ କଣ କଣ ଆପଣ ଆଇଟମ୍ କରନ୍ତି?
ହଁଁ ମତେ ମତେ ଚିକେନ ଟା ଭଲ ଭାବରେ ଆସେ। ମୁଁ ଚିକେନ ଟା ଭଲ ଭାବରେ କରେ, ତମେ ଖାଅ ନନଭେଜ ଖାଅନି।
ନା ଆମେ ଆମ ଘରେ କେହି ଚିକେନ ଯା ଆମିଷ କିଛି ନାହିଁ। ଆ ବୈଷ୍ଣବ ରାଧାକୃ ତାଙ୍କ ମନ୍ଦିର ଯଉ ଯାଉ ତ ତାହା କିଛି ଖାଉନୁ ଆଉ ଭେଜ ରେ କଣ କରନ୍ତି ପ୍ରସିଦ୍ଧ।
ଭେଜ ରେ ମତେ ପୋଟଳକୁର୍ମାନ୍ତି ବି କରିବାକୁ ଭଲଲାଗେ।
କୁରୁମା କାହିଁ ହଁ କହିଲେ କେମିତି କରୁଚ ଯେ।
ପୋଟଳକୁୁ ଆଗେ ତେଲରେ ଭାଜିଦବ। କାଟି ଦେଇକି ତେଲରେ ଭାଜିି ଦେଇକି ତାପରେ ତାକୁ ଆଳୁକୁ ବି ତେଲରେ ଫ୍ରାଏ କରିଦବ ଫ୍ରାଏ କରିଦେଇକି ବାହାର କରିଦେଇକି ତାପରେ ହଉଛି ସବୁ ମସଲା ପକେଇବା ହଁ ତେଲ ପକେଇବ ତାପରେ ପିଆଜ ଟିକେ ପକେଇବ ତାପରେ ଅଦା, ରସୁଣ ପେଷ୍ଟ। ହ ପିଆଜ ଟିକେ ଅଧିକି ଟିକେ ମସଲା ଟିକେ କରିବା ତାପରେ କରିକି ତାପରେ ହଉଛି ସେଥିରେ ହଉଛି ତମେ ଚାହିଁଲେ ବାଦାମ ଟିକେ ପକେଇ ପାରିବ ବାଦାମ। ଆଉ ହଉଛି ବାଦାମ ଛ ତେଲରେ ବାଦାମକୁ ଛେଚିକି ମାନେ ତାକୁ ବାଟିକି ତାକୁ ବାଦାମ ଟେ ଚଟଣି ଟେ ପକେଇ ପାରିବ। ତାପରେ ପପେଇକି ତାପରେ କ କଷି କଷି ତାପରେ କଷିଦବ ତାପରେ ପୋଟଳ ଯୋଉ ଛାଣିଥିବ ସେ ପୋଟଳକୁ ପକେଇ ଦେଇେଇକି ଆଉ ହଉଚି ପକେଇ ସାରିକି ତାପରେ ତାକୁ ଟିକେ ହେଇସାରିଲା ପରେ ତାକୁ ବାହାର କରିଦବା ତା ଟେଷ୍ଟ ଟା ଟିକେ ଅଲଗା ଲାଗିବ। ଆଉ କେମିତି ପୋଟଳକୁରୁମା କରନ୍ତି ଅବଶ୍ୟ ମୁଁ ଜାଣିନି ତମେ ଜାଣିଛ କି?
ନାଇଁ କୁରୁମା ତ ସେଟା ତେଲ ମସଲା ବୋଲି ଆମ ଘରେ ହୁଏନି। ଯାହା ଭୋଜି ରେ ଦେଖିଛି ଆପଣ ଯେମିତି କହିଲେ ସେମିତି ହିଁ ହଉଥିବ। ଆଉ ଖୁରୁବା ମୁଁ ବି କେବେ ଦେଖିନି ମା ବି କେବେ କରିନାହାନ୍ତି। ପୋଟଳ ତରକାରୀ ବେସନ ତରକାରୀ ଏମିତି ମସଲା କମ ଥାଇ ହୁଏ। ଆଉ ଆପଣ ସେପଟେ ସବୁ ଯେମେ ଯେମିତି କିି ପୂଜା ପୂଜି ହେଲେ ସବୁ କଣ କରନ୍ତି ଯେମିତି ଆମର ଏପଟେ ଡାଲମା ଭାତ ଭଜା ହୁଏ ଆପଣ ଅରୁଆ ନା ସେପଟେ ଉଷୁନା ହୁଏ?
ନା ନା ଆମର ଏଡେ ମନ୍ଦିର ପଚ ପ୍ରଚିଷ୍ଟା ହେଇଥିଲା ଆମର ହଉଛି ମନ୍ଦିର ପ୍ରଚିଷ୍ଟା ଏବେ କରିଥିଲେ ପାସଳ ଅରୁୱନା ଖଟା ଡାଲମା ଆଉ ଏଇ ହଉଚି ପୋଟଳ କୁର୍ମା ଏଇର ସବୁ ହେଇଥିଲା ପୋଟଳ କୁର୍ମା ସହିତ ଯଦି ତମେ ପନିର ପକେଇବ ବି ଭଲ ଲାଗିବ। ପନିର ପା ହେଇଥିଲା ସେ ସବୁ ପୋଟଳ ସହିତ କୋ ପନିର ପକେଇଲେ ବି ପନିର ଟା ଟେଷ୍ଟେ ଲାଗିବ। ସେଥିପାଇଁ ହଉଛି ପନିର ଆଉ ପୋଟଳ କୁର୍ମା ଏୟା ସବୁ ହେଇଥିଲା ତାପରେ କେତେ କେତେ ଆଡୁ କେ କେତେ ଲୋକ ଆସିଥିଲେ ପ୍ରବଳ ଗହଳି ହେଇଥିଲା ଆମର ବଜାର ବି ପଡିଥିଲା। ଆମର ମୀନା ବଜାର ବି ପଡିଥିଲା ସମସ୍ତେ ବଜାର ବୁଲୁଥିଲେ ତାପରେ ଲାଷ୍ଟ ଦିନ ଆମର ଠାକୁର ପ୍ରଶାସନ ହେଲେ ଆମର ଯାଘ ଗାଁ ଚାରିଆଡ ବୁଲିଲେ। ବୁଲିଲାଠୁ ହଉଛି ଆମର ଅ ବୁଲା ହେଲା ତାପରେ ତାପରେ ସନ୍ଧ୍ୟା ଠିକ୍ ଯେମିତି ସନ୍ଧ୍ୟା ହେଇଛି ଆମର ପ୍ରତିଷ୍ଟା ଆମର ସ୍ଥାପନ କରିଦେଲେ। ସ୍ଥାପନ କଲା ପରେ ସମସ୍ତେ ଭୋଜି ସମସ୍ତେ ଭୋଜିରେ ବହୁତ ଲମ୍ବା ହେଇଯାଇଥିଲା ଭୋଜି ଟା ମାନେ ଲୋକ ବହୁତ ପ୍ରବଳ ହେଇଗଲେ ଯେହେତୁ ସେଥିପାଇଁ ଆମର ଟିକେ ଲେଟ୍ ହେଲା ତାପରେ ଭୋଜି ଫୋଜି ଆ ସମସ୍ତେ ଖାଇଲେ ତାପରେ ଆମର ବଜାର ଭାଙ୍ଗିଲା ତିନିଟାରେ ବଜାର ଭାଙ୍ଗିକି ସମସ୍ତେ ନିଜ ଘରକୁ ନିଜେ ଗଲେ। ଆମର ବି ହଉଛି କୁନି ଭଜନ ବି କରି ଜଣେ ଗାଉଥିଲା କୁନି ଗୀତ ମାନେ କୁନି ଛୁଆଟେ ସେ ଗୀତ ଗାଉଥିଲା ଭଲ ହଉଛି ଗୀତ ଗାଉଥିଲା। ଆଉ ଜଣେ ହଉଛି ପ୍ରାର୍ଥନା ବି କରୁଥିଲା ହଉଛି ଗୋଟେ ଝିଅ ଟେ ଆସିକି। ଭଲ ପ୍ରାର୍ଥନା ବି ଭଜନ ଟେ ଗାଉଥିଲା। ଏମିତି କେତେ କଣ ଆର ଆରମ୍ଭ ହେଇଥିଲା ତାପରେ ପାଲା ବି ହେଇଥିଲା। ଏମିତି ଚାରିଆଡୁ ବହେ ଲୋକ ଆସିଥିଲେ। ସବୁଆଡୁ ଲୋକ ଆସିକି ହଉ ଆ ମୁଁ ରଖୁଛି ଟିକେ କାମ ଅଛି।
ହଉ ଆଜ୍ଞା ଠିକ୍ ଅଛି।